ହ୍ୟାଲୋ।
କଣ କରୁଚୁ?
ଏଇ ବସିଚି ଆଉ। ତୁ କଣ କରୁଚୁ? ନା ଖାଇନି। ତୁ?
ଓହୋ, କାହିଁ ରଜ ପାଇଁ ଡ୍ରେସ୍ ଆଣିଛୁ କି?
ହଁ ରଜ ପାଇଁ ଗୋଟେ କପଡା ଆଣିଥିଲି ତ ସେଇଟା ଟିକେ ଯିଏ ବନେଇ ଦେଇଥିଲି ଟିକେ ପୋଚା କଚା ହେଇଯାଇଥିଲା ସେଥିପାଇଁ ତା ଭାବିଲି ଟିକେ ଆଇରନ କରିଦେଲେ ଭଲ ଦେଖାଯିବ।
ଓହୋ, ଆଉ ରଜ ରଜ ପାଇଁ କୁଆଡ଼େ ଯିବୁ ବୁଲିବା ପାଇଁ?
ଦେଖିବା, ଭ ଭାବିଚି ଘରେ ଗୋଟେ ଦିନ କାଟିବା ଆଉ ଗୋଟେ ଦିନ ବୁଲିଯିବା, ଆଉ ଗୋଟେ ଦିନ ବୁଲିଯିବା, ବୋଲି ଭାବିଛି ଦେଖିବା କୁଆଡେ ଯଦି ଭଲ ପାଗ ଦେଲା ତ ଯିବାର ଅଛି। ସାଙ୍ଗସାଥିଙ୍କ ସହିତ ଯଦି ଭଲ ପାଗ ନଦେଲା ତାହେଲେ ଘରେ ରହିକି ରଜ
ଓ ହୋ ଆଉ ଆମ ଗାଁ କୁ ଆସୁନୁ?
ଯିବା ଯିବା ତମ ଗାଁକୁ ଯିବା ତମ ଗାଁ ଟା କୋଉଠି?
ଆମ ଗାଁ ହେଲା ଯାଜପୁର।
ଯାଜପୁର?
ହଁ
ଆଉ ଯିବା ଆଉ ଚାଲ ଯିବା ପୁରୀ ଆଡେ ବୁଲିକି ଆସିବା?
ହଁ ଯିବା କେଉଁଦିନ କହୁନୁ ଯିବା?
ଯିବା କୁ ଦିନ ତମେ କୁହ ତମ ଆଡେ କୁ ଦିନ ଫ୍ରି ଥିବ ତମେ ସେଇ ଦିନ କହିବ ଯିବା ବୁଲିକି ଆସିବା
ଅ ଯିବା ଏଇ ରଜଟା ସରୁ ଯିବା
ହଁ
ସବୁ ବୁଲେଇକି ଆସିବା ଆଉ
ତୁମେ କେବେ ଯାଇଥିଲ ପୁରୀ ଆଡେ ହଁ ଯାଇଥିଲି ଆଉ ଥରେ ଯିବା ରଜ ସରୁ ଯିବା।
କିଏ କିଏ ଯାଇଥିଲ?
ଘରେ ବାପା ବୋଉ ସମସ୍ତେ ଯାଇଥିଲୁ ଆଉ। ବଉ ରୋଷେଇ କରୁଛନ୍ତି।
କଣ ଖାଇବା ହେଇଛି ଆଇଟମ?
ଆଜି ସବୁ ସାଧା। ଅରୁଆ ଭାତ ଡାଲି ଭଜା।
ବୁଧବାର ବୋଧେ କରୁଛ କି ଘରେ।
ହଁ
ଆଉ ତମ ସାଙ୍ଗସାଥି ମାନଙ୍କୁ ଡାକିଲ ନା ନାଇଁ ରଜ ପାଇଁ?
ହଁ ଡାକିଛି ଦେଖିିବା ଆସୁଛନ୍ତି କି ନାହିଁ କିଏ ଜାଣେ ସେମାନେ ଜାଣିଥିବେ ଆସିବେ କି ନାହିଁ।
ତ ସାଙ୍ଗସାଥି ଦଳ ହେଇକି ବୁଲନ୍ତି ନା ତାପରେ ଏଠି ଏତେ ଭଲ ନାହିଁ ବୁଲାବୁଲି କରିବା ପାଇଁ। ଯାହା ଯଦି ସେଇ ଘରେ ରହିବୁ ଖାଇବୁ ନହେଲେ ପାଖରେ ମିନା ବଜାର ପଡ଼ିଚି ବୁଲାବୁଲି
ହଁ।
ଆଉ ତମର ପଢାପଢି କେତେ ବାଟ ଗଲା?
ପଢ଼ାପଢ଼ି ଯାଇନି।
ଆଉ ଆଡମିସନ କଲେଣି?
ନା ଫର୍ମ ପକେଇଛି। ପ୍ଲସ୍ ଥ୍ରୀ ପାଇଁ ଫର୍ମ ପକେଇଛି ଆସିନି ଏପର୍ଯ୍ୟନ୍ତ ଯାଇ ସିଲେକ୍ସନ ଫାଷ୍ଟ ସିଲେକ୍ସନ ଆସିବ ଅଠର ତାରିଖ ଦିନ ଆସିଲା ପରେ ଯାଇକି ଜଣା ପଡ଼ିବ କେଉଠି ଆସିଛି ବୋଲି ଆଉ।
ଏମ ମାନ କଣ ନର୍ସିଂ କରିବାର ଅଛି ନା କଉ ଅଳ୍ପ ଲାଇନରେ ଯିବାର ଅଛି?
ଦେଖିବା ଅଲଗା ଲାଇନି ରେ ଯିବା କି ନାହିଁ ଦେଖିବା।
ପୋଲିସି ଫୋଲିସି ଲାଇନିରେ ଯାଉନ ତମେ ପଢିବା ପୁରା ହାଇଟେକ୍ ଅଛି ସେ ଲାଇନି ଗଲେ ଭଲ ହବ।
ହୁଁ। ଆଉ ସେଇଟା କହୁଛନ୍ତି ଘରେ ବି କହୁଛନ୍ତି ଦେଖିଆ। ହୁଁ।
ପାଠପଢା ଚାଲିଲେ ଗୋଟେ ଭଲ।
ହଁ ଆଉ ତମ ସାଙ୍ଗମାନେ ସବୁ କରିଦେଲେ। ନା ନା ସେମାନେ କରିନାନ୍ତି ସେମାନେ ଫର୍ମ ପକେଇଚନ୍ତି ନା କଣ ଆଉ ସାଙ୍ଗମାନଙ୍କ ସହିତ ବି କଥା ବି ହେଇନି ପଚାରିନି।
ଆଛା। ଆଉ ଯୋଉ ବାପା ଙ୍କ କରୁଚନ୍ତି? କିଛି ଖାଇନି ଖାଇବି ବୋଲି ଭାବୁଥିଲି ଆଉ ଏଠି ବସିକି ଜଉ ଆଇରନ୍ କରୁଥିଲି ଡ୍ରେସ୍ ଟା ତ ସେଥି ଥି ପାଇଁ ଆଉ ଖାଇପାରିନି ଆଇରନ୍ କରିସାରିଲା ପରେ ତାପରେ ଖାଇବି।
ଓ ହୋ।
ଆଉ ତମେ ଡ୍ରେସ୍ ଫ୍ରେସ୍ ସବୁ ଆଣି ସାଇଲଣି?
ନା ଡ୍ରେସ୍ ଆଣିନି ଆଣିବା ଆଉ।
ହଁ।
ତମ ଜିନ୍ସ ଭାରି ପସନ୍ଦ ଲାଗେ।
ହଁ। ଆଣିନି ଆଣିବି।
ଓ। ଆଉ ଘରେ ସବୁ ଭଲ?
ହଁ। ମତେ ଖାଲି ନିଦ ଲାଗୁଚି।
କାହିଁକି ରାତିରେ ଶୋଇନ କି ତମେ?
ନା ଶୋଇଚି। ଶୋଇଚି କିନ୍ତୁ ଙ୍କ ପାଇଁ କେଜାଣି ହାଇ ଖାଲି ଆସୁଚି।
ଓହୋ ରାତିରେ ବୋଧେ ମୋବାଇଲ ଟିପାଟିପି କରୁଛ ଆଉ ସେଇଥିପାଇଁ ନିଦ ଲାଗୁଚି ଆଉ।
ନା ରାତିରେ ମୋବାଇଲ ଦେଖୁଚି।
ମୋବାଇଲ୍ ବେଶୀ ଦେଖିବନି ଆଖି ତଳ କଳା ପଡିଯିବ।
କଉଡ଼ି କିଛି କଳା ପଡ଼ିବନି ଏସବୁ ଖାଲି କହିବା କଥା।
ହୁଁ ମୋବାଇଲ ଦେଖିଲେ ରା ତିରେ ଝିଅ ମାନେ ଙ୍କର ଆଖି ତଳେ କଳା ପଡିଯାଏ। ଆଉ ମୁହଁରେ ସବୁ ପିମ୍ପଲସ୍ ବାହାରେ। ଆଉ ରିପେଶ ପଡିଯାଏ। ଆଉ ଚେହେରା ପୁରା ବ୍ଲାକ୍ ପଡିଯାଏ ଆଉ ଚେହେରା ପୁରା ମାନେ
ଦେ କରେ।
ନା ନା ମୁଁ ରାତି ଅନିଦ୍ରା ହଉନି।
ହଉ।
ମୁଁ ସାଢ଼େ ଦଶଟା ଭିତରେ ଶୋଇପଡ଼ୁଛି।
ଭେରି ଗୁଡ୍ ଗାର୍ଲ୍। ସେମିତି ଶୋଇବା କଥା। ଆଉ ଯଦି ମୋବାଇଲ ଟିପିବ ମୋବାଇଲରେ ଖାଲି ମନ ଧ୍ୟାନ ରହିବ ପାଠ ପଢାରେ ମନ ଧ୍ୟାନ ରହିବନି ଆଉ ଖାଲି ଚିଡ଼ଚିଡ଼ା ଲାଗିବ। ଆଉ କା ସହିତ କଥା ହେବା ପାଇଁ ଇଚ୍ଛା ହଉନି ସବୁବେଳେ ଖାଲି ମୋବାଇଲିରେ ମନ ରହିବ। ମଝିରେ ମଝିରେ ଟିକେ ବୁଲାବୁଲି କରିବ ଟିକେ ବାହାରେ ଫ୍ୟାମିଲି ମେମ୍ବରଙ୍କ ସହିତ କଥାବାର୍ତ୍ତା
ଭାବୁଚି ଆଉ ଗୋଟେ ନୂଆ ମୋବାଇଲ ଆଣିବି ବୋଲି। ଆଇଫୋନ୍ ଟେ ଆଣିବି ବୋଲି ଭାବୁଚି ଆଉ।
ଓହୋ। ଭାବିଛ ଆଣିବ ବୋଧେ ଏବେ।
ଆଣିିବି ବୋଲି ଭାବୁଛି କିନ୍ତୁ ମୋ ଦେଇ କିିନ୍ତୁ ବା ଆଣିକି ଦଉନି କଣ କରିବି ମୁଁ?
ହଁ ଦେଇଙ୍କ ପାଖରେ ବୋଧେ ପଇସା ପତ୍ର ନଥିବ ସେଥିପାଇଁ ସିଏ ଇଚ୍ଛା କରୁନାହାନ୍ତି।
ନା ନା ତା କତିରେ ପଇସା ଠିକ୍ ଅଛି। ସିଏ ସବୁ କିଛି ଠିକ୍ ଠାକ୍ ଅଛି କିନ୍ତୁ ସିଏ ଟ୍ରାଏ କରୁନି ଆଣିବା ପାଇଁ ସିଏ ଚାହୁଁନି ମତେ ଆଣିକି ଦବା ପାଇଁ।
ଦେଇତ ଟିକେ ସମୟ ଦିଅ ଆଉ ତାଙ୍କ ସହିତ ଟିକେ ଭଲସେ କଥାବାର୍ତ୍ତା ହୁଅ ତାଙ୍କ କଥା ମାନ ଆଉ ସିଏ ଯାହା କହୁଛନ୍ତି ତାଙ୍କ କଥା ଶୁଣ।
କଥା ମାନୁନି କି ସବୁ ତ ମାନୁଛି କଥା ମାନୁଛି ସବୁ ମାନୁଛି ମାନି ସାଇଲା ପରେ ବି ସେ ଦଉନି ଆଣିକି କଣ କରିବି ମୁଁ ଆଉ? ସେ ତ ଚାହୁଁନି ମୂଳରୁ ସେ ସେଇଥିପାଇଁ ଦଉନି ଆଣିକି। ସେ ଚାହିଁଲେ ଏହିନା ସାଙ୍ଗେ ସାଙ୍ଗେ ଆଣିକି ସେ ଦେଇପାରିବ।
ଓଃ ନାଇଁ ବୋଧେ ତାଙ୍କର କିଛି ଫାଇନସିଆଲ ପ୍ରୋବ୍ଲେମ୍ ଥିବ କି କିଛି ଗୋଟେ ଲି ଥିବା ଅଧିକ ଏମାଉଣ୍ଟ ର ଗୋଟେ ଜିନିଷ ପଚର୍ସେ କରିପାରୁନଥିବେ। ତ ସେଥିପାଇଁ ବୋଧେ ସିଏ ଶୁଣୁ ନଥିବେ କିନ୍ତୁ ସେ ଦେ ବେ ତମକୁ ତାଙ୍କର ଯ ତଳ ସି ନିଜେ ମାନେ ତାଙ୍କ ପାଖରେ ସବୁ କିିଛି ଠିକ୍ ଠାକ୍ ହେଇଯିବ ସେ ତମକୁ ଦେବେ ମୁଁ ମାନେ ଭଲ୍ ସେ କହିଲେ ସେ ଦେବେ।
ଏବେ ତ ଦରକାର ମୋତେ ଦି ମାସ ଭିତରେ ଦରକାର ଏଇନା ଫୋନ୍ଟା ବି ଖରାପ ହେଇଗଲାଣି ନା ଏବେ ଦରକାର ମତେ।
ଅ ହଁ।
ୱେଟ ୱେଟ ମୁଁ ବହୁତ ଦିନି ହେଲାଣି ବି ଗଲିଣି ଆଉ ତଥାପି ୱେଟ୍ କଲିଣି ମୁଁ ଆସିକି ଦି ତିନି ବର୍ଷ ଅପେକ୍ଷା କଲିଣି।
ତମେ ତମ ଦେଇକୁ କେବେ କିଛି ଦେଇଛ ନା ଜିନିଷ ଗିଫ୍ଟ?
ହଁ ଦେଇଚି। କ ଦେଇଛ? ତା ଜନ୍ ବଡ଼େ ରେ ମୁଁ ଦେଇଥିଲି ତାକୁ ଗୋଟେ ପର୍ସ ଦେଇଥିଲି। ଆଉ ତାକୁ କେତେବେଳେ ଡ୍ରେସ୍ ବି ଦିଏ। ଚକଲେଟ୍ ଦିଏ। ଦେଇଛି ଇ ତାକୁ ସେଇ ତଥାପି ଦେଇଛି ତିନି ଚାରି ହଳ ଭଳିଆ ଦେଇଛି। ଗୋଟେ ସ୍କଟ୍ ଦେଇଥିଲି ରେଡ କଲର ସ୍କଟଟେ। ଆଉ ଦେଇଥିଲି ଗୋଟେ କୁର୍ତିୀଟେ ଦେଇଛି ରେଡ୍ କଲର ର। ବହୁତ୍ କିଛି ଦେଇଛି ତାକୁ ଆଉ।
ସେଇ ସବୁ ବଦଳରେ ତମେ ମୋବାଇଲ୍ ମାଗୁଚ।
ନା ସେ ସବୁ ବଦଳ ନୁହେଁ ମୁଁ ମୁଁ ଚାହୁଁଛି ମତେ ସେ ଆଣିକି ଦଉ ମୋବାଇଲ୍। ଟେଂକେ ନା ସେ ଜାଣିଛି ଭଲ ଭାବରେ ମୋବାଇଲ ମୋ କତିରେ ନାହିଁ।
ହେଲେ ଦେଇ କାହିଁକି ଦେବେ ଘରେ ଭାଇ ବି ଥିବେ। ବାପା ବି ଥିବେ ତାଙ୍କୁ ମାଗୁନ ସେଥରେ ଦେବେ। ଦେଇ କାହିଁକି ଦେବେ?
କାଁ ମୁଁ ଚାହେଁ ସିଏ ଦବ ଯେମିତି।
କାହିଁକି ସିଏ ଦବ ତମର କିଛି ଅଲଗା ମାନେ ରାଗ ଅଛି ଜବରଦସ୍ତି ସେମିତି କିଛି?
ନା ନା ସେମିତି କିଛି ନାହିଁ। ହଉ ମୁଁ ଟିକେ ଆସେ ବୋଉ ଡାକିଲେଣି ମୁଁ ଆସେ ପରେ କଲ୍ କରିବି। ବୋଉ ଡାକିଲାଣି ମୁଁ ଆସେ ଟିକେ ପରେ କଲ୍ କରିବି।
ହଁ ଆଛା
ହଉ ରଖୁଛି।
ହଉ।